ହେଲୋ, ହଁ।
କୁହ।
ଆଉ। ତମେ ଯାଇଛ ସବୁ କୁଆଡେ କୁଆଡେ ବୁଲିବା ପାଇଁ କହିଲ।
ମୁଁ ତ ମାନେ। ଆମ ଘରେ ଥିବା ଅବସ୍ଥାରେ ଏତେ କୁଆଡେ ଯାଇନି।
ଉଁ।
ଯେତେବେଳେ ମାଉସୀ ଘରକୁ ଗଲି ମୋର ପ୍ଲସଟୁ ସେ କେଣ୍ଡିଅର ଆରମ୍ଭ ହେଲା ମାଉସୀ ଘରେ ଯାଇକି ରହିଥିଲି। ସେଠି ରହିଲା ପରେ ଯାଇ ଥିଲି ଆମର କେଉଁଝର ଘଟଗାଁ ତାରି
ହଁ।
ଥିଲି ମା' ଙ୍କ ପାଖକୁ ତାପରେ। ଆଉ କୋଉଠି କହିଲ ଯାଇଛି ବ୍ରହ୍ମପୁର ମୋ ଭାଇ ସେଠି ଠୀ ପଚାରୁଛନ୍ତି ମାଉସୀଙ୍କ ପୁଅ ସେଠି ତାରାତାରିଣୀ ମନ୍ଦିର ଯାଇଛି।
ହଁ।
ମହାମାଇ ଏମିତି ଯାଇଛି ଆଉ ପୁରୀ ତ ଯାଇଛି। ପାରାଦୀପତ ଯାଇଛି ସମୁଦ୍ର ପୋଟ ସବୁଠି ଯାଇଛି।
ଯୋଉ କେଉଁଝରରେ କୋଉ କୋଉ ଜାଗା ବୁଲିଛ?
ହଁ ତାରିଣୀ ମନ୍ଦିର। ଆଉ ଯୋଉ ଥାଏ ସାନ ଘାଗେରା ବଡ ଘାଗେରା ସେଇଠି।
ବଡ ଘାଗେରା ବି ଯାଇଛ? ବଡ ଘାଗେରା ସାନ ଘାଗେରାଠୁ କେତେ ବାଟ ମାନେ ଅଳ୍ପ ଦେହଟ।
ହଁ ଅଳ୍ପ ବାଟ ତଥାପି ମୁଁ ବାଟ ଜାଣିପାରିଲିନି ସେ ତ ଫାସ୍ ଫାସ୍ ଯାଇଛି।
ନା ହଁ ମୁଁ ଯାଇଛି କେଉଁଝର ତ ମୁଁ ଏମିତି ଆମର କଲେଜ। ପିକନିକ୍ ହେଇଥିଲା ଯାଇଥିଲୁ କେଉଁ ଥା ତାରିଣୀ ମା'ଙ୍କ ପାଖକୁ ଗଲୁ। ତାପରେ ଗୁଣ୍ଡିଚା ଘାଇ ଯାଇଥିବ।
ଉଁ ହଁ ଗୁଣ୍ଡିଚା ଘାଇ ବିି ଯାଇଛି।
ହଁ ଗୁଣ୍ଡିଚା ଘାଇ ତାପରେ ସାନଙ୍କ ଘାଗେରା ଯାଇଥିଲୁ ସେଠି ଫିଷ୍ଟ କଲୁ ଖାଇକି ଆସିଲା ବେଳକୁ। ଚାରିଟା ବେଳ ହେଇଗଲାଣି ଘରେ ଆସି ପହଞ୍ଚିବା ଦରକାର ଗୋଟେ ଦିନ ପିକ୍ନିକ୍ ମାନେ ଗୋଟେ ଦିନ ଯାହାହଲେ ଟିଚର୍ ମାନେ ମନା କଲେ ଆମେ କହିଲୁ ଟିକେ ବୁଲିକିରି ଯିବୁ ରାତି ତିରେ ଯାଇକି ପହଞ୍ଚିବା ପଛେ ଯିବା। ତାଙ୍କର ଟିଚର୍ ମାନେ ସେମାନେ ଗୋଟେ ଦିନ ଲସ୍ କରିବେ କି? ସେ ମନା କଲେ କହିଲେ ନାଇ ନାଇଁ ଆମର ଲସ୍ ହେଇଯିବ ଗୋଟେ ଦିନ୍ ଆମେ ବନ୍ଦ କରିବୁ। ବୁନି ଆଉ ତମେ ଚାଲ ସେତିକି ଦେଖିଲ ଚାଲ।
ହୁଁ ହୁଁ ହୁଁ।
ବଡ଼ ଘାଗରା ଆଉ ନେଲେନି। ମାନେ ଯାଇଛୁ ଗୋଟେ ଜାଗକୁ ଏତେ ବାଟ ଦି ଦିନ ସବୁ ଦେଖିକି ଆସିଥାନ୍ତୁ। ମନା କାଲେ। ତାପରେ ଆସିଲା ବେଳକୁ ବାଟରେ ଯାଜପୁରରେ ଛତିଆ ବଟ ପାଖରେ ଦେଖିକି ଆସିଛୁ। ଛତିଆ ବଟରେ ପହଞ୍ଚିଲା ବଳକୁ ନଅଟା ବଜିଗଲା।
ଆଚ୍ଛା।
ହଁ ସେଠି ପୁର ଠାକୁରଙ୍କ ପାଖରେ ନଅ
ହଁ ଯଦି ଆମେ ଗୋଟେ ଜାଗା କୁ ଯାଉଛି ତାହେଲେ ଦି ତିନି ଦିନ ନେଇକି ଗଲେ କି ସବୁ ଜିନିଷ ଭଲସେ ଦେଖିପାରିବା। ଆଉ ଗୋଟେ ଦିନ ପାଇଁ ଗଲେ ତର ତର ଆଉ।
ମାନେ ଶନିବାର ଦିନ ଆମେ ବାହାରଲୁ ବାରଟା ରାତିରେ ଶନିବାର ଦିନ ବାହାରଲୁ। ରବାରନ ଛୁଟି ଥିଲା ବୋଲି ସାର୍ ମାନଙ୍କର ଚଳିଗଲା ସୋମବାର ଦିନ ତ ସେ ଆଉ ବନ୍ଦ କରିବେନି ନା। ତାଙ୍କର ଗୋଟେ ଦିନି ଗ୍ୟାପ ପଡ଼ିଯିବ। ତେଁ କହିଲେ ନାଁ ନାଇଁ ଯେତିକି ହେଲା ସେତିକି ତମେ ଚାଲ ଘରୁକୁ ଯିବା ଆଉ ବୁଲାବୁଲି ନାହିଁ।
ଏଁ ହଁ ଅଁ କାହିଁକି ନା ଯଦି ବି ଆମେ କୋଉଠିକି ଯିବା ତ ତିନି ଦିନ ଏମତି ହେଲେ ବୁଲି ହବ ଗୋଟେ ଦିନରେ କେ ତେ ନି ନିଜେ ଥକିଯିବୁ ବୋହୁ
ହଁ। ତାପରେ ଛତିଆ ବଟରେ ବୁଲିିଲୁ ମାନେ ନଅଟା ବାଜିଆକୁ ହେଇଗଲାଣି ପୁରା ଗାଡ଼ିରୁ ଓହ୍ଲେଇକି ଦୌଡିଚୁ ଆଉ ମାନେ କୋଉ ମନ୍ଦିର କୋଉଠି ଆମେ ଗାଡି ନେଇକି ପୁରା ଆଗୁକୁ ରଖିଦେଇଚନ୍ତି। ଏଇଠି ଛତିଆ ବଟ କିଏ ଯିବ ଯାଅ ଜଲଦି ଆସିବ ମାନେ ସେଠିକି ପହଞ୍ଚିଲା ନଅଟା ବାଜିିଗଲା ହିନେ। ପାଞ୍ଚ ଦଶ ମିଣ୍ଟି ଥିଲା ବୋଧେ ଆମେ ପୁରା ଦୋଡ଼ିଚୁ ଏପଟ ସେପଟ ତଥାପି ଅଧା ମନ୍ଦିର ବନ୍ଦ ହେଇଯାଇଥିଲା ତା ଭି ତେରେ ସେମତି ହାଲକା ହାଲକାରେ ଯାହା ଦେଖିକିରି ଆସିଲି। ଯାସପୁର ଯାଇଥିଲୁ କିନ୍ତୁ ବିରଜା ମନ୍ଦିର ଦେଖି ପାରିଲୁନି।
ମୁଁ ତ ବୁଲିବାକୁ ବୋହୁତ ଜାଗା ଅଛି ଆଉ ବୁଲିିନି ତ ମୁଁ ତ କୁଆଡ଼େ ଯାଇ
ଉ ବୋହୁତ ଜାଗା ଯାଇନେ‌। କେବଳ ଏଇ
ବାପା ଟିକେ ଛାଡନ୍ତିନି ବେଶୀ କୁଆଡ଼େ।
ଆମ ଘରେ ବି ସେଇଆ ମନା କରିବେ ଆମ ଘରେ ବି
ମୁଁ ବି ମୋ ଟାଇମ ରେ ମୁଁ ସ୍କୁଲ କଣ ଟ୍ୟୁସନ କଣ କୌଣସି ପିକନିକରେ ବି ଯାଇନି।
ମୁଁ ବି ହଁ ମୁଁ ବି ଯାଇନି କିନ୍ତୁ ଲାଷ୍ଟ ପିକନିକି ଫାଷ୍ଟେ ଆମର କଲେଜରେ ଦିଟା ପିକନିକି ହେଇଥିଲା ଢେଙ୍କାନାଳ ହେଇଥିଲା ଦି ବର୍ଷ ତ ଯାଙ୍କ ଢେଙ୍କାନାଳ ହେଲା।
ଅଁହୋ।
ତାପରେ କପିଳାସ ଟିକେ ଦେଖିବୁ ଦେଖିବୁ ବୋଲି ଇଚ୍ଛା ଥିଲା ଆଉ ଦି ବର୍ ତ ହେଲା ଘରେ ମନା କଲେ ଆଉ ଯାଇ ପାଇଲୁନି ଲାଷ୍ଟ ବର୍ଷ କେନ୍ଦୁଝର ହେଲା। ମୁଁ କହିଲି ମୁଁ ଯିବି ଟିକେ ଯାହା ହେଲେ ଦେଖିକିରି ଆସିବି ଲାଷ୍ଟ ଇୟର ସରିଯିବ କଲେଜେ ମାନେ ପଢାପୁଢି ସବୁ ଭଲ ନାଁ ଆଉ କୋଉ କୁଆଡ଼େ ଆମେ ଯାଉଚୁ? ସରିଯିବ ମୁଁ ଯିବି ତାପରେ ମୋ ଭଅଣୀର ମୋର ଆମେ ଦି ଜଣ ତା ପାଇଁ ଟିକେଟ୍ ଗୋଟେ କଲି ତାର ମୋର ଦି ଜଣ ଯାକ ଆମ କଲେଜ ହେ ପିକନିକ୍ ବସରେ ତାର ମୋର ଯାଇଥିଲୁ। ତାପରେ ତାଙ୍କ ହଁ ତାପରେ ତାଙ୍କ କୋଚିଂ ରେ ହେଇଥିଲା ସିଏ ବ୍ରହ୍ମପୁର ଯାଇଥିଲା ତାରା ତାରିଣୀ ମନ୍ଦିର ସେପଟେ ସବୁ ସିଏ ବୁଲିକି ଆସିଚି ମୁଁ ଆଉ ଯାଇନି।
ଆଚ୍ଛା ଆଚ୍ଛା ତାଙ୍କର ଏବେ କଣ ପଡୁଚନ୍ତି କି ସିଏ?
ଉଁ ତାର ପ୍ଲସ୍ ଟୁ ସରଲା ସେ ପ୍ଲସ୍ ଥ୍ରୀ ଆଡମିସନ କରିଛି।
ଆଚ୍ଛା ଆଚ୍ଛା। ଉନେ ଦି ଭଉଣୀ?
ଉଁ ନାଇଁ ଆମେ ପାଞ୍ଚ ଜଣ ପା ମୋ ତଳଟା ଯିଏ ଆଁ ପାଞ୍ଚ ଜଣ ଭଲ ଏବେ ଯାଆଁଳା ପୁଅ ଦିଟା ଆମର ହେଇଚନ୍ତି।
ଏ ହ।
ପଢ଼ିଲେଣି ପଞ୍ଚମରେ ଆସି ପଢ଼ିଲେଣି।
ପୁଅ ଦି ଭାଇ ଜାଆଁଳା ନାଇଁ?
ହଁ ଦି ଜଣ ଯାକ ଜାଆଁଳା।
ମୋ ବଡାବାଙ୍କର ମୋ ଉପର ବଡାବା ଯିଏ ମୋ ବାପା ଯିଏ ଛଅ ଭାଇ। ମୋ ଉପର ବଡାବାଙ୍କର ଯୋଉ ପୁଅ ମାନେ ବଡ଼ ଝିଅଟେ ଥିଲେ।
ହଁ
ପୁଅ, ଝିଅ ଦି ଜଣ ହେଲେ ତାପରେ ସେ ବଡ ମୋଠୁ ସମସ୍ତେ। ସିଏ ପନ୍ଦର ମିନିଟ୍ ବଡ ସାନ।
ହୁଁ, ନା ଆମର ଦି ମିନିଟ।
ହଁ ପନ୍ଦର ମିନିଟ୍ ନା ଦଶ ମିନିଟ ନା ଏମିତି କଣ ବଡ ସାନ ଦି ଜଣ। ହୁଁ, ଆମ ଘରେ ସେଇଥିପାଇଁ ଇଞ୍ଚ ଅଛନ୍ତି ଦି ଜଣ।
ହଁ
ତମେ ତିନି ଭଉଣୀ ସେ ଦି ଜଣ ଯାଆଁଳା ନୁହେଁ?
ହଁ
ତୁ ଏକା ଭଳିଆ ଦେଖିବାକୁ?
ହୁଁ ନାଇଁ କହନ୍ତି ଯାଆଁଳା ଏକା ଭଳିଆ କିନ୍ତୁ ସେ ଦି ଜଣ ଯାକ ପୁରା ଅଲଗା।
ହଁ ଏଇ ମୁଁ ଯଉ କହୁଛି ମୋ ବଡ ବାପାଙ୍କର ତାଙ୍କ ଫେସ କଟିଙ୍ଗ ସେମ୍ ସେମ୍ ମାନେ ଆର ଦେହ ଖରାପ ହେଲେ ତାର ବି ଦେହ ଖରାପ ହୁଏ କିନ୍ତୁ
କିନ୍ତୁ ଫେସ୍ ମିଶିିବନି।
ମାନେ ଫେସ ଆଙ୍କ ଦି ଜଣଙ୍କ ମିଶୁଛି? ୟେ ପିଲାଟା ସେ ଝିଅ ପିଲାଟା ତା ୟେ କେମିତି? ଝିଅ ପିଲା ବେଳେ ଯେମିତି ଦେଖାଯାଉ ସେମିତି ନୁହଁ ଏକା ଭଳିଆ ଭାଇ ଭଉଣୀ ପୁରା ମିଶିଯାଉଛି, ହୁଁ।
କିନ୍ତୁ ଛୋଟବେଳେ ଏବେ ସେମିତି ହଉନି କିନ୍ତୁ ଛୋଟବେଳେ ଆ ଦେହ ଖରାପ ହେଲେ ତା ଦେହ ଖରାପ ହବ। ଆକୁ ଏକ ଲାଗେ ହଁ ଆକୁ ଏକ ଲାଗିଲେ ତାକୁ କୁ ଏକ ଲାଗିବ ସିଏ ଝାଡା ଯିବବି ଇଏ ତା ପଛେ ପଛେ ଦୌଡିବ। ଏମତି ଦି ଜଣ ପୁରା ସାଙ୍ଗ ହେଇକି ଆଉ ଏବେ ବଡ ହେଲେ ସା ସାନ ସାନ ଭାଇ ଯିଏ ସିଏ ବଡ ଭାଇ ତାର କୁଆଡେ ଗଲା ବୋଲି ସିଏ ଖୋଜି ହବ। ମାନେ ବଳିଆ କୁଆଡେ ଗଲା ନା ଜଗା ବଳିଆ ନା ଦିଆ। ସେ ବଳିଆ କୁଆଡେ ଗଲା ବଳିଆ କୁଆଡେ ଗଲା ତା ମୁଣ୍ଡ ଖରାପ ହେଇଯିବ ଆଉ ଏ ବଡ ତାକୁ ଖୋଜିବନି ଟୋଟାଲି।
ସିଏ ତାର ଖୋଜିବ।
ହଁ ଆ ମୋର ଗୋଟେ ସାଙ୍ଗ ଅଛି ପ୍ଲସ ଟୁରୁ ସାଙ୍ଗ ହେଲେଣି ସେ ଦି ଜଣ ଟ୍ୱଇନ୍ସ ଦି ଭଉଣୀ ମୋ ସାଙ୍ଗ ଯିଏ। ତା ନା ହଉଛି ନିହାରିକା ତା ଭଉଣୀ ହଉଛି ସ୍ଵାଗତିକା ସିଏ ସ୍ଵାଗତିକା ଯିଏ, ସିଏ ଅଲଗା ତାର ମାନେ ତାର ୟେ ଥିଲା କଣ କହିଲ କହିଲ ଇଭିନ୍ ନମ୍ବର ଆମର ଥିଲା ଆମର ଥିଲା ଇଭିନ୍ ନମ୍ବର ତା ଥିଲା ଅଡ ନମ୍ବର ତାର ଅଲଗା କ୍ଲାସ ରୁମ୍ ଆମର ଅଲଗା କ୍ଲାସ ରୁମ୍ ସେଇଠୁ ପଢୁଥିଲା ତାକୁ ମୁଁ ଏତେ ଜାଣିନି ମୋର ସାଙ୍ଗରେ ଏ ନିହାରିକା ବହୁତ ସାଙ୍ଗ ଥିଲା ସେ ଦି ଜଣଙ୍କୁ ଙ୍କୁ ଦେଖିବ ଯଦି ପୁରା ସେମ୍ ମୁହଁ। ଖାଲି ଉଣେଇଶି ବିଶର ଫରକ କଣ ଥିବ ଟିକେ ଯଦି ଜାଣିପାରିବ ମାନେ ମୁଁ ମିଶିଗଲିଣି ନା ମୁଁ ଜାଣିଦବି ମୁଁ ଚିହ୍ନିଦେବି। ନାଁ ତମେ ଯଦି ହଠାତ୍ ଆମକୁ ଦେଖିବ ତମେ ଜାଣିପାରିବନି ଯେ ଆକ୍ଚୁଆଲି କିଏ କଣ? ପୁରା କୁଞ୍ଚ କୁଞ୍ଚିଆ ଚୁଟି ଦି ଜଣଙ୍କର ସେମ ସେମ ଚୁଟି। କି ଚୁଟି ଯଦି ଟିକେ ଅଲଗା ଥାନ୍ତା ଜଣା ପଡିଯାଇଥାନ୍ତା କି କଣ?
ହଁ
ଖାଲି ଟିକେ ଜଣ ମୋଟା ପତଳା ଟିକେ ଅଛନ୍ତି ତା ଦେହରୁ ଜାଣିପାରିବ ନହେଲେ ଆଉ ସବୁ ଏକା ମାନେ ପୁରା ଗୋଟେ ହାଇଟ ଇଏ ସବୁ
ମାନେ ଆମ ପୁଅ ବି ମାନେ ତାଙ୍କ ଫେସ୍ ପୁରା ଆମେ ଛୋଟବେଳୁ ଜାଣି ସାରିଲୁ ମାନେ ଛୋଟ ସେତବେଳେ ଜଣଙ୍କର ଟିକେ ଲମ୍ବା ମୁହଁ ଜଣଙ୍କର ଟିକେ ଗୋଲ ମୁହଁ।
ଘର ଲୋକ ଜାଣିଦେବେ ହଁ।
ଘର ଲୋକ ଜାଣିବେ କିନ୍ତୁ ବାହାର ଲୋକ ଏବେ ଯାଏ ବି ଜାଣିପାରିବେନି ଯେ ବଡ କିଏ ସାନ କିଏ? ହେଲା କହିବି ତାଙ୍କର ତ ଏକା ଭଳିଆ ସବୁ ଦେଖା ଯାଉଛି ଆଉ ତମେ କଣ କହୁଛ ଅଲଗା ବୋଲି?
ହୁଁ। ଏମତି ଆଉ ଟୁଇନ୍ସ ହେଲେ ଏମିତି
ହଁ। ପୁରା ଟୁଇନ୍ସ ବୋଲି ଆମ ଗାଁରେ ପୁରା ମାନେ ଯାଁଆଳା ପୁଅ ଏମିତି ଟୁଇନ୍ସ କେ ନାହାନ୍ତି ଏପଟ ସାହିରେ ଦି ଜଣ ଯାଆଁଳା ଝିଅ ହେଇଥିଲେ ସେ ବଡ ବଡ ହେଇଗଲେ। ତାପରେ ଆମର ଜାହାଳ ପୁଅ ହେଇଛି ପୁରା ଗାଁ ସାରା ହାଉଲିି ଆଉ
ହୁଁ ହୁଁ।
ଟୁଇନ୍ସ ବେବି ମାନେ ଯାହାର ସେ ସେପଟେ ଝିଅ ଦିଟା ହେଇ ଆମ ଏଟ ପୁଅ ଦିଟା ହେଇଗଲେ।
ଝିଅ ଦିଟା ହେଇଥିଲେ ଆଉ
ହୁଁ ଆଉ ହଁ ଯେ ସେପଟ ଆମ ଠାକୁରଙ୍କୁ ସେପଟ ମଝି ସାଇରେ ତାଙ୍କର ଦି ଜଣ ଝିଅ ବଡ ହେଇଗଲେଣି ଆମ ମୋ ଠାରୁ ସେ ବଡ ତାପରେ ଆଉ କେ ଟୁଇନ୍ସ ହିଁ ହେଇନାହାନ୍ତି ତାପରେ ଆମ ପୁଅ ହେଲେ। ଗାଁ ସାରା ହାଉଲି ଆଉ
ପଞ୍ଚମରେ ପଡିଲେଣିି ନାଇଁ।
ହଁ।
ଆଉ ଯ ତାପରେ ଯୋଉ ଝିଅ ସିଏ କୋଉଥିରେ ପଢୁଛନ୍ତି?
ତା ପରଟା ଯିଏ ଦଶମ ହେଲା ଏ ବର୍ଷ।
ଓହୋ ଦଶମ ପରୀକ୍ଷା ପୁରା ଭଲରେ ଭଲରେ ଦେବେ ଯୋଉ ତ ବହି
ହଁ।
ପିଲା।
କଣ କହିଲ?
ମୁଁ କହିଲି ପିଲା ବର୍ଷେ ଏବେ ପାଠ ପଢା ଛାଡିଦେବେ ଆଉ
ବସ
ପାଠ ପଢା ଛାଡିଦେବେ?
କାହିଁକି?
ଏଇ ଯୋଉ ବହି ବାହାର କରଛି ସବୁ ପାଠ ପଢା ଛାଡିଦେବି ଆଉ କଣ କରିବି।
ହଁ ବହି ବୋଲି ତା ଦେହରେ ଅଧା ଫୁଲ କଣ କହିଲ? ପଞ୍ଚମ ଶ୍ରେଣୀ ବହିରେ ମୁଁ ଦେଖୁଥିଲି ଆମ ପୁଅ ବ ପଞ୍ଚମ ବ ତାର ଇଂଲିଶ ବହି ମିଳିଛି। ତା ଦେହରେ ଓଡିଆ ରଜଦୋଳି ଗୀତ ପଶଛି।
ହଁ ବା ରଜ ଦୋଳି ଗୀତ କୋଉଠି କଣ?
ତାପରେ ଆଉ ଗୋଟେ କୋଉଥି ସ ତମ ଶ୍ରେଣୀ।
ନାଇଁ ୟାଠୁ ବେଟର ହେଇଥାନ୍ତା ଯଦି ଯଦି ଜାଣିଲ ଯେ ଭୁଲ ହେଇଛି ତ ପୁରୁଣା ବହି ଟା ପଛେ ପୁରୁଣା ବହି ପଢନ୍ତୁ ପଛେ ତାଙ୍କୁ ଦେଇଦବା କଥା ସେଇଟା।
ହଁ ତାପରେ ସ ତମ ଶ୍ରେଣୀ ଗୋଟେ ବହି ଇତଦରେ ନିମୁଡା ନିମୁଡ଼ା ଗୀତ ପୁରେଇ ଦେଇଛନ୍ତି।
ହଁ ବା ସେଇଟା ତ ଏବେ ଟ୍ରେଣ୍ଡିଙ୍ଗ ରେ ଚାଲିଛି ଆଉ।
ହଁ। ଗୀତ ବି ବାହାରି ଗଲାଣି, ବୋଉ ମୁଁ ସ୍କୁଲ କାହିଁକି ଯିବି? ବହିତ ସବୁ ଭୁଲ୍ କାହିଁକି?
କାଲି ନା ଆଜି ସକାଳେ, ସେ ଗୀତଟା ମୁଁ ଦେଖିଥିଲି। ମୋ ବୋଉକୁ ଦେଖଉଥିଲି, ଆମେ ହସି ହସି ଗଡିଛୁ। ମୁଁ କହିଲି, ବୋଉ ଭଲ ହେଇଛି। ମୁଁ ଟ୍ୟୁସନ ଛାଡି ଦେଇେଛି।
ସେୟାବା, ତାପରେ ଆଉ ଗୋଟେ ସାହିତ୍ୟ ବହି। ସେମିତି ଷଷ୍ଠ ପିଲା ଟା ଗୋଟେ ପଢୁଛି। ସାହିତ୍ୟ ବହିରେ କୋଶ୍ଚିନ୍ ଆନ୍ସର। କୋଉ ବିଷୟରେ ଏକ ନମ୍ବର, ଦୁଇ ନମ୍ବର ପୁଣି ଦେଇଛି। ମାନେ, ଚାରିଟା ଅପ୍ସନ୍ ଦେଇଛି। ଯୋଉ ଉତ୍ତର ଠିକ୍, ତା ଦେହରେ ଗୋଟେ ଷ୍ଟାର ଚିହ୍ନ କରିବ। ଏକ ନମ୍ବର, ଦୁଇ ନମ୍ବର ସରିଲା। ଆଉ ନାହିଁ। ହେଲା, ମାନେ ଛୋଟ ଛୁଆ, ଅଙ୍ଗନବାଡି ଛୁଆ ଯେମିତି। ଆଉ କିଛି ନାହିଁ ବା? କୋଉ ଗୋଟେ ଗୋଟେରେ ଯଦି ତିନି ଚାର ତିନି ଚାରି ବି କୋଶ୍ଚିନ୍ ନାହିଁ? ଆସ, ଏଇଆକୁ ଦେଖିବା। ଏମିତି, ମାନେ ଏକ ନମ୍ବର ନାହିଁ, ନା ଦୁଇ ନମ୍ବର ନାହିଁ ଏମତି କିଛି। ନାହିଁ, ନମ୍ବର ନାହିଁ। ଟୋଟାଲି ଏଇଟା କରିବା, ସେଇଟା ଅନୁଶୀଳ ଅନୁଶୀଳନୀ କରିବ ନାହିଁ ନା? ଆଉ ଅଭ୍ୟାସ ବି ନାହିଁ। ମାନେ ସେ କଣ ଲେଖା ହେଇଛି? ତମେ ବୁଝିପାରିବନି ଯେ, ସେଟା ଅଭ୍ୟାସ ଦିଆଯାଇଛି କି, ପଚରା ହବ କି, କଣ ହବ ବୁଝିପାରିବନି।
ଛୁଆ ଆଉ ପାଠଶାଠ କାହିଁ ପଢିବେ?
ହେଲା, ମୁଁ କହିଲି, ତା ପୂର୍ବରୁ ଯୋଉ ବହିଗୁଡା ଥିଲା, ହେଲେ ଭଲ ବହି ଥିଲା। ହୁଁ
ହଁ, ଜବ୍ ପାଇବା ପାଇଁ ଯୋଉ ପିଲାମାନେ ପଢୁଛନ୍ତି।
ହଁ।
ମାନେ, ଗଭର୍ଣମେଣ୍ଟ ଜବ୍ ପାଇଁ ଯୋଉମାନେ ପଢୁଛନ୍ତି, ସେମାନେ ମାନେ ପଢ଼ି ପଢିକି ବି କିଛି ଲାଭ ହଉନି। କିନ୍ତୁ ପିଲାମାନଙ୍କୁ ମୂଳରୁ ହିଁ ସେ ନଷ୍ଟ କରି ଦଉଛନ୍ତି। ଆଉ କଣ କହିବ।
ତାପରେ କଣ କହିଲ? ଆଉ ଗୋଟେ ହଁ ବିଜ୍ଞାନ ବହି ମିଳିନଥିଲା। ଏବେ ନୂଆ ମିଳିଛି। ଉଁ ସାତ ଆଠ ଦିନ ହେବ‌ ମିଳିଛି ସେ ବହି। ମୁଁ ପଢିବାକୁ ବାହାରିଲା ବେଳେ ସେ ବହି ବିଜ୍ଞାନ ବହି ଗୋଟେ କୋଶ୍ଚିନ୍ ଆନ୍ସର ଥିବା ଦରକାର ନା ନାହିଁ? ସେ କୌଣସି ବିଷୟର ଗୋଟେ ବିଷୟରେ ବି କୋଶ୍ଚିନ୍ ଆନ୍ସର ନାହିଁ?
ଆଉ ଯିଏ ଯିବ, ଖାଲି ରିଡିଙ୍ଗ ମାରିକି ଆସିବ।
ହଁ, ମୁଁ ସେୟା କହିଲି। ସେ କଣ ସାହିତ୍ୟ ବହି ହେଇଛି? ତାକୁ ଯିବ, ରିଡିଙ୍ଗ ମାରିକି ଆସିବ। ବିଜ୍ଞାନର ଯାହାହଲେ କୋଶ୍ଚିନ୍ ଆନ୍ସର ଦବା କଥା ନା ନାହିଁ? ସାହିତ୍ୟ ପଛେ ନ ଦିଅ, କିନ୍ତୁ ବିଜ୍ଞାନ ଦବାକଥା ନା ନାହିଁ? ଲାଷ୍ଟ ବିଷୟ ଓଲଟାଲେ ହେଲା। ବିଷୟରେ ଲାଷ୍ଟ ରୁ ଦିଟା ବିଷୟ ବୋଧେ କୋଶ୍ଚିନ ଆନ୍ସର ଅଛି ନା କଣ? ମଝିରେ ଗୋଟାଏ ଦିଟା କୋଉଠି ଥିବ। ଫାଷ୍ଟରୁ ତମେ ଆଡ଼େଇଯିବ, ଟୋଟାଲି କୋଶ୍ଚିନ୍ ଆନ୍ସର ନାହିଁ।
ହୁଁ ହୁଁ।
ହେଲା, ତମେ ଏମତି ଆସି ବହି ବାହାର କରୁଛନ୍ତି? ପୁଣି ଯିବି, ପୁଣି ଆର ବର୍ଷ ଚେଞ୍ଜ କରିବକି ନା ନାହିଁ? ମାନେ ଏବ ବର୍ଷ କରିଦେଇଛନ୍ତି। ପଞ୍ଚମ ଅଷ୍ଟମ ବୋର୍ଡ ପରୀକ୍ଷା। ତାଧୁରୁ ପିଲା ତ ଅଧା ଭୁଲ ପାଠ ପଢିବେ, ପରୀକ୍ଷା ଦେବେ କଣ ପାସ୍ କରିବେ କଣ?
ହଁ, ବା।